ହଁ ହଁ ଏବେ ଶୁବିଲା।
ମୁଁ ଭାବୁଥିଲି କାଲି ଦି ପହରେ ନହେଲେ ଭୋଜି କରନ୍ତେ ମ।
ହଁ କାଲି ଦି ପହରେ ତୁ ମୁଁ ଦିନେଶ କରିଦୋଉନୁ ନହେଲେ ହଅନ୍ତା।
ତମେ ମୁଁ ଦିନେଶ କିନ୍ତୁ ହେଇଦିନ ଭଳିଆ ଆଉ ଶୋଇଲେ ହବନି।
ତୁ ଯିବା ବୋଲେ ମୁଁ ତ କୋହୁଚି ଆସ ଆସ ଯିବା ହାଡେ ବୋଲି।
ଆଉ ସକାଳୁ ସକାଳୁ ନହେଲେ କାଲି ଦଶଟା। ଦଶଟା ବେଳକୁ କାଲି ତ ରବିବାର କାଲି ଦଶଟା ବେଳକୁ ଯାଇକି ଧରିକି ପଳେଇ ଆସିଲେ ହେଇଯିବ। ଢେରେ ଥିବ। ଆଉ କାହା ଭଏସ ଶୁବୁଚି କି ଏଥେରେ?
ନାଁ ନାଁ ମୁଁ ଏଇପଟକୁ ବାରିପଟକୁ ଆସିଲିଣିଭାରି ମ। ଏଇ। ହଁ ବ ତୋ ସାଉଣ୍ଡ ତ ପୁରା କ୍ଲିୟର ଶୁବୁଚି।
ମୋ ସାଉଣ୍ଡ କ୍ଲିୟର ଶୁବୁଚି ଯେ ମାନେ ଦିନେଶ ଚିଲୋଉଚନ୍ତି ହେରା ଶୁବୁଚି? ନାଇଁ ହେଟି କେଡେ ଜୋରେ ପାଟି କରୁଚନ୍ତି ଏକାଥରେ ଯେ।
ଇଏ ଦିନେଶ ହେରିକା।
ହଁ ପରା।
ହେ ଅ ହାଏ ନାଇଁ ଇଏ କାଲି କରିବା ନହେଲେ। ତୁ ମୁଁ ଦିନେଶ ଦେଖା ଆଉ ଦିନେଶକୁ କହିବି କ କାଲି ତୁକୁ ମୁଁ ନହେଲେ ଆଣିବା ଭାରି ମ।
ହଁ ବା ତମର ମୋର ଯାଇକି ଆଣିବା ଭାରି ଆଣିକି ଛଡ଼ାଛଡ଼ି କରି ଥୋଇଦବା ଦିନେଶ ତ କିଛି କରିବନି। ଆମେ ଆଣିକି ତମେ ଆମେ ଛଡ଼ା ଛଡ଼ି କରି ରଖିଦେଲେ ଚାରିଟା ହାତରେ ଛଡେଇବା ବାଗେଇକି ଖାଇବା।
ଚାରିଟା ଛାଡ଼ ତୁ ମୁଁ ଦିନେଶ।
ହୁଁ ତିନି ଜଣ ତ ଆଉ।
ଚାରିଟା ଆଣିକି ତୁ ମୁଁ ଏଇ
ହଁ ଯଦି ବଳିବ ବଳିବ ତମେ ଘରେ ରଖିଦବ ଆଉ କଣ ତମ ଘରଠି ତ କରିବା ଆଉ କଣ।
ଅଧଘଣ୍ଟା ରେ ତ ସରିଯାଇଥିବ।
ଅଧଘଣ୍ଟେ ସରିଯିବ ତମ ଘର ଟି କରିଦବା।
ହଁ ସରିଗଲେ ଘରେ। ଘରେ ଇଏ ଆଳୁ ଅଛି। ପିଆଜ ଟା ଆଣିବାକୁ ପଡିବ ଆଉ। ଟମାଟୋ ବି ଅଛି ଆଉ ମସଲା ହେଇଦିନ କାଶ୍ମିରୀ। କାଶ୍ମିରୀ ଚିଲି ହରିକା ବି ଥିଲା।
ଥିଲା ତ କରିିକି ଖାଇବା କଥା ଖାଲି ଆଉ ଘରୁ ଟିକେ ଚାଉଳ ପକେଇଦେଲେ ରେଡି ଆଉ। ଗ୍ଲାସ ଟେ ଦେଢ ଗ୍ଲାସ ପକେଇଦେଲେ ତିନି ଜଣଙ୍କୁ ରେଡି।
ହଁ।
ହେଇ ଯୋଉ ହେଇଦିନ ଯୋଉ ଚାଉଳ ଆଣିଥିଲା ହେରା କାଇଁ?
ହେଇଦିନ ଆମେ କାଲି ଭୋଜି କରିଦେଇଚୁ ମ
ଓହୋ।
କାଲି ଭୋଜି କରିଛୁ ହେରା ପୁରା ଯାଉ ପୁରା।
ନହେଲେ ବଢିଆ ହେଇଥାନ୍ତା। ହେଇ
ହଁ। ଆରେ ହେଇରାଧେ ମୁଁ ଆଡେ ସେମାନେ କିଛି ବି କାମ ଜମାରୁ କଲେନି।
ଏବେ ଯୋଉ ଗାଡ଼ି ଗଲା ଶୁଭିଲା କି ହେଇଟାରେ।
ମୁଁ ବାଇଆଟା ବାଡ଼ି ପଟକୁ ପଳେଇ ଆଇଚି।
ନାଇଁ ନାଇଁ ଯୋଉ ଗାଡ଼ି ଗଲା ମୋତେ ଶୁଭିଲା ତମ ମୋବାଇଲକୁ।
ନା ନା ମତେ ଏଇଠୁ ନା ସେ ସାଉଣ୍ଡ ହଉଛି ଏ ଯୋଉ ଗାଡି ଗଲା ବୋଲି।
ମାନେ ମୋ ମୋବାଇଲ ରୁ ସାଉଣ୍ଡ ହେଇନି ତ। ତମ ସାଉଣ୍ଡ କମେଇଦେଲେ ବୋଧେ ଭଲ ହେବ ସାଉଣ୍ଡ କମେଇଦେଲେ ଆଉ ମାନେ ବାହାରେ ଯୋଉ ଗାଡି ଯାଉଥିବ ହେରା ବି ସୁଭିବନି।
ଓହୋ।
ମୋ ଭଏସ କ୍ଲିୟର ଶୁଭୁଚି ତ ନହେଲେ ହେଇଦିନ ଭଳିଆ ହେଇଯିବ କାଲି ଭଳିଆ।
ପୁରା ଭୟେସ କ୍ଳିଅର ଆସୁଚିନା।
ହୁଁ ଏମିତିରେକେ କଥା ହେଲେ ଭଲ।
ଦେଖୁନୁ ଏଇ ଆଡୁ ବସିକି ଇଏ ବଜ ବଜ ହେଲାଣି ବନ୍ଧୁ।
ମୁଧୁଆଡ଼େ ଖଣ ନଡ଼ିଆ ପକୁ ଡାକିଲାଣି।
ଖାଲି ବସିକି ପିଙ୍କୁ ପିଙ୍କୁ ପିଙ୍କୁ ପିିଙ୍କୁ ପିଙ୍କୁ ପିଙ୍କୁ ଖାଲି ଗୋଟେ ଚଲେଇଛି।
ନଡିଆ ପୁହାଡେ ଯାଡେ କଥା ହଉଛି ସିଏ ବସିକି ଲାଗିଛି ତଉ।
ସେଆଡେ ବାରି ଆଡେ ପଳୁ ବୁଧୁ ଗାଲୁଆଟା ଆଉ।
କାଳୁ କାଳୁ ତାହେଲେ କାଳୁ ତାହେଲେ ମିଛୁଟାରେ ମାନେ ମାନେ ଏମିତି କହୁଥିଲେ ଆତେ ଦିନ ଲାଗିବ ମାନେ ସେ ଜାଣିନି। ପକୃତରେ କାଲି ଠିକ୍‌ ସେ ଜାଣିନି।
ସିଏ କୁଆଡେ ଠିକ୍ ସେ ଜାଣିଛି। କି ସେ ଖାଲି କଥାବାର୍ତ୍ତା ହେଇଯାଉଛି ଯେ ଯାହା କଲ୍ କଲେ କଲ୍ ବି ଉଠେଇ ଦଉଛି। ଏମିତି ଖାଲି ଗୋଟେ ଚଲେଇଛି। ଏବେ ମୋ ତ ଟରେ ବୟସ ଦେଖିଲାଣି ଏଇ ବନ୍ଧୁ ଯୋଉ ପାଟି କରୁଛି।
ଶୁଭିଲା?
ହଁ।
ଏ ବୁନ୍ଧୁ ଭାଇ କଣ ପାର୍ଟି କରୁଛୁ ରେ। କଥା ହଉଛି! ରହ! କେଡେ ଜୋରେ ଦେଖୁନ, ବାଟି କରୁଛି ଏକାଥରେ, ହେମିତିରେ ତ ମର ଲସ୍ ହବ।
ହଁ। ଇଏ-ଏ-ଏ ଅ-ଅ କଣ କହୁଥିଲି, କାଲି ହେଁତି, ବହୁ ଗୁରୁ ଯେ କିଏ ଗୋଟେ ବି ଉଁ, ନାହିଁ ଚୁଁ, ନାହିଁ ମାନେ କିଛି କିଏ କି କିଛି ହେଲେ ଗଲା ଆଉଁ। ବୁନ୍ଧୁ ମୋର ଆସିକି ବ ବାହାରେ ଆସିକି କଥାଆର୍ତ୍ତା ହେଲୁ, ଏ ଫୋନ୍ ରେ।
ହଁ।
ବୁନ୍ଧୁ ମୋର କଥା ହେଲୁ, ପୁଅ ଆଉ, ୟାଡୁ ଚୁଲି ଜଳେଇବାର ନାହିଁ କି କିଛି ନାହିଁ। କିଛି ବି କରିଆର ନାହିଁ। ହଁ, ଦିନ ଡାକିଥଆ ତମଡ଼ା ଟିକେ ଖାଲି କରିଦବା।
ହ ହଉ।
ସକାଳୁ-ଉ କେତେଟା ନଅଟା ସାଢ଼େ ନଅଟା ଆସିକି, ତୋତେ କଲ୍ କରିବି ଆଉ।
ଆଜି ସକାଳୁ ସାଢେ ନଅଟା, ଆଳୁ କଲ୍ କଣ କରିବ? ମୁଁ ତ ପଳେଇବି ଯଦି ନ କଲ୍ କରିଥିବ ବଲେ ପଳେଇବି। ମୁଁ ତ ଆଇ ସକାଳେ ଏଇ ତମ ଘଟେ ଠିଆ ହେଇଥିଲି।
ଠିଆ ହେଉଥୁଲୁ ଯେ ସେବା-ଆ ଗଲୁ ଏ ଏଇଠୁ ନା, ମୁଁ ଆସିଥିଲି ବଜାର ଆଡେ ବୁଲିବା ପାଇଁ ମାନେ ମୁଁ ପାଁଶ ଟଙ୍କାଟା ଧରିକି ଆସିଥିଲି ରିଚାର୍ଜ କରିବା ପାଇଁ ଫୋନ? ଫୋର୍ନିଚାର କରିବା ଗଲାଁ ଆସିକି ବୁନ୍ଧୁ ଏଇଠି ନା ଠିଆ ହେଇଥିଲା, ବସଷ୍ଟାଣ୍ଡ ଠି। ବସ୍ଷ୍ଟାଣ୍ଟ ଟି ହେଲା ଆସିକି ତାର ମୁଁ ଆସିଲି ଆଡ଼େ ଇଏ, ତାର ଇଏ ଆସିଲା ପିଙ୍କୁ। ପିଙ୍କୁ ଆସିଲା ତାର କହୁଛି ଚାଲ ଯିବା କଲେଜ ଆଡ଼େ, ବୁନ୍ଦୁର ହେଲେ କଲେଜରେ କଣ କାମ ଥିଲା? ବୁନ୍ଦୁ ହରିଆ ଗଲୁ ହାଡେ କଲେଜ। ତ ହେଇଡା କଣ ପାଟିତୁଣ୍ଡ ଝଗଡା ଲାଗିଯାଇଛନ୍ତି।
କିଏ କିଏ ମ?
ଏଇରା କଣ, ପୁରୁଣା ଦଶପଲାର ଗୋଟେ ଟୋକାଟେ
ହୁଁ।
ଇଏ ସୋଦାସୋଦି ହେଇଯାଛନ୍ତି-ଇ ଦି ଦି ଜଣଆଙ୍କ, ବୁନ୍ଦୁ କୁ ପିଙ୍କୁ।
ଓହୋ!
ହୁଁ, ଏମତି ହେଇଛି ଆଉ। ପାଟି ସେ ବୁନ୍ଦୁଆ କାତ ତାକୁ ଟେଲି ପକେଇଲା।
ଇଏ ଶଳା!
ଆରେ ସେ କହୁଛି ମୁଁ କଲ୍ କରିବି, ଇଏ କରିବି, ସିଏ କରିବି। ମୁଁ, ହାଡୁ ଅଛି ଯେ, ମତେ କଣ ଲାଗିଲା କହିଲୁ, ମତେ ଭୟ ଲାଗିଲା, ମୁଁ କହିଲି ହେ ଯୁ ମ୍ୟାଡ଼ାମ୍ ଗୁରା ସବୁ ଯାଙ୍କ, ମ୍ୟାଡମ୍ ଗୁଡ଼ା ସ-ସବୁ ଯାଙ୍କୁ ମୁଣ୍ଡିଆ ମାରିଛି ନା!
ହଁ।
ସବୁ ଯାକ ମ୍ୟାଡ ଦେଖିଛତି, ଆ ହେଡୁ କହିବେ, କହିବେ ନାଉ ଇଏ ଝଗଡା କରିବି ବୋଲି ଆଇଛି-ଇ, ଗାଁରୁ ଆମକୁ ମୁଣ୍ଡିଆ ମାରିକି ଇଏ
ମୁଁ, ମୁଁ ଆସି ବା ପରେ ବୋଧେ ନାଇଁ ମୁଁ ରାମେଶ୍ୱରଂ ଭିତରେ ଯେତବେଳେ ଥିଲି, ହେତେବେଳେ ବଧେ ଯାଇଥିବ ତମେ ଆଉ।
ହଁ, ହେଇଥିବ, ତୁ କେତେ ଅସିକି ଯାଇଥିଲୁ କିରେ?
କଲେଜ ଠିକି ଯାଇଥିଲି କେତେଟାରେ କହିବି? ସାଢ଼େ ଦଶଟା।
ଆମେ ତ ହେଇ ସମୟ ତ, ଆମେ ପୁରା ଯାଇଥିଲୁ ପ୍ଲସ୍ ଥ୍ରୀ ପଟକୁ।
ହଁ, ଏଇ ପ୍ଲସ୍ ଥ୍ରୀ ପଟକୁ। ମୁଁ ଯାଇକି ମେଡିସିନ ଧରିକି ଆସିଲି ହେଇଠୁ ନା ଆଉ।
ହଁ। କଉ ମେଡିସିନ୍ ମ?
ଏ, ମାମୁଁ ଙ୍କର-ଅ ଏଇ ଯୋଉ ଗୋଡ କଣ ହଉଛି ଯେ, ପଛ ପଟ ଚାଲି ପାରୁନାହାଁନ୍ତି।
ହଁ, ହଁ କହୁଥିଲା କଣ ଦେଖି କହିଲୁ? ନାଇଁ-ଇ ପପୁ ଭାଇ କହୁଥିଲା, କହୁଥିଲା ମତେ କରେଣ୍ଟ ମାରିଲା ଯେ ମୋ ଗୋଡ ଭଲ ହେଇଯାଇଛି। ଖାଲି ଅଣ୍ଟ ଣ୍ଟା ର କଣ ଶିରଟା ବଙ୍କା ହେଇଯାଇଛି ଯୋ ଏଇଥିପାଇଁ ସେ ଟିକେ କହିଲା ପ୍ରୋବ୍ଲେମ୍ ଦେଖଉଛି। ନଅସ୍ ଟଙ୍କାର ମେଡିସିନ୍ ଆଣିଛି। କୋଉଥଲା
ଓହୋ ତ କରେଣ୍ଟ ମାରିଥିଲା କି?
ହଁ କୋହୁଥିଲା ପ ପୁଭାଇ ଆମେ ଯାଇଥିଲୁ ଟିଉସନଟେ କି କୋହୁଥିଲା ଏଇ ଟିଉସନଟି ଟିଉସନ।
ଟିଉସନରେ କଣ କରୁଥୁଲା କି କରେଣ୍ଟ ମାଇଲା?
ଆରେ ସିଏ ଡେଙ୍କାଟାକୁ ନୁହୁଁ କି
ହୁଁ।
ସିଏ ଚାଲିଗଲା ଆସିକି ଏମତି ପାହାଡରେ ଏମତି ତାରଟା ଉ ଉପୁରୁକୁ ଏମିତି କରିକି ଅଛି ବଙ୍କା ହେଇକି ଆଉ ଗଲା ଆସି ଲାଗିଯାଇଚି ଟିକେ ହୁରେ ଆଉ।
ଉମ୍ ହେ।
ଏମିତି କରେଣ୍ଟ ମାରଲା ଯେ ମୋର ଗୋଡ ଯୋଉ ବିନ୍ଧୁଥୁଲା
ହଁ କରେଣ୍ଟ ମା କରେଣ୍ଟ ମାଇଲେ ଗୋଡ ପିନ୍ଧିବନି କି? ମାନେ ଗୋଡ କରେଣ୍ଟ ମାଇଲେ ଯାହା ମାନେ ବିନ୍ଧାବିନ୍ଧି ହୋଉଥୁବ ଭଲ ହେଇଯିବ।
ଆ ସେ ଗଲା ଏମତି ମତେ ବଢିଆ କାମ ଦେଲା ପୁରା ସଫା ହେଇଗଲା ମୋର ଏକାଥରକେ।
ଆଉ ଖାଲି ଅଣ୍ଟାଟା କଣ ହୋଉଛି ଚାଲି ପାରୁନାହାନ୍ତି।
ହଁ କୋହୁଥିଲା ମୁଁ କାଳେ ନଅଶ ଟଙ୍କା ଦେଇକି ଆଣିଚି ମେଡିସିନ।
ନଅଶ ଟଙ୍କା ଦେଇ ଆଜି ଏଣଥାନ୍ତା ପା ମେଡିସିନ? ଆଜି ଆଉଥରେ ଯାଇକି ମେଡିସିନ ଆଣିକି ଏଟିକି ଖାଇକି ଘରେ ଆଉ ଦିହିପରେ କୁଆ ଆସିଲେନି। ଏଇ ଦିପହରେ ଘରେ ଶୋଇଲେ ଶୋଇକି ଏବେ ଉଠିକେ ଏ ପଡିଆକୁ ଆସିଥିଲେ ଚାରିଟା ବେଳ ବୋଧେ ଆଉ।
ଆ ଚା ଏ ସାଢ଼େ ତିନଟା ବେଳକୁ ପଳେଆଇଚି ମୁଁ ହେଲେ ସାଢ଼େ ତିନଟା ପଟେ ଅଁ ତମ ଘର ପଟେ ଆସିଲି ତାରେ ଆସି ପଡ଼ିଆକୁ ଆସିକି ତତେ କଲ୍ କଲି।
ହଁ ପା ଏ ଆମ ସାଢେ ତିନଟା ବେଳକୁ ଉଠିକି ତ ସିଏ ଆିଲେ ଆଉ ମୁଁ ବସିକି ମୋବାଇଲ ଦେଖୁଥୁଲି ଆଉ।
ହଁ ସାଉଣ୍ଡ ହେଲେ ଶୁବା ହୋଉଥୁଲା ମୁଁ କହିଲି ଯିବ କି ନାଇଁ ମୁଁ କହିଲି ନାଇଁ ଯାଉଚୁ ପ-ପଳେଇବି ମୁଁ ଏନା ଗଲେ ଚିଙ୍କୁୁଲୁ ଭାଇ ଟିକ ଯାଇକି ରହିବି। ହ
ନା ମୁଁ ତ ଆସିନାହାନ୍ତି ମୁଁ ତ ଚାରିଟାରେ ହେଲେ ବି ଖେଳିବି ବୋଲି ବାକି ପଳେଇ ଆସଚି ଚାରିଟାରେ ଆଜି।
ଖେଳିବାର ଯେ ମୁଁ ଏଇଠି ନା ମତେ ଆଜି ତାସ ଖେଳିଲେନି। ପଳେଇଲେ କଲେଜ ଗୋଟା ହୁଁ ଯାଇକି ମତେ ଏଇନା ମିଲନ କଲ କରୁଚି ତାପରେ। କୋଉଚି ଆଉ କୁଆଡେ ଗଲୁ? ଆ କ ଯିଏ ଗୋଟେ ପିଲା ଆସିଲେ କ କ ଉଠୁ ଉଠୁ ଆଉ ମୁଁ ତ ଉଠି ପଡେ ମୁଁ କଣ ଖାଲି ବସିକି ବ୍ୟାନର ଉଠୋଉଥିବି ବସିକି।
ହଁ ପରା ଆଜି ଆସିଲେ ତମକୁ ହିଁ ସସ୍ତା ତ ପାଉଛନ୍ତି ତମକୁ ଉଠେଇ ଦୋଉଛନ୍ତି ଆଉ।
ଓହୋ।
ଉଠେଇ ଦୋଉଛନ୍ତି ତମକୁ ତାପରେ ହେଠୁ ବସୁଛନ୍ତି ଆଉ। ବସିକି ଖେଳାଖେଳି ଚଲୋଉଛନ୍ତି ତାଙ୍କେ ଆଉ।
ହଁ। ୟାଡୁ ପଶୁ ଫୁଣ କାହାକୁ ଫୁଣ ବସିକି ସୋଦାସୋଦି କଲାଣି।
କେତୋବେଳେ?
ଫୋନରେ ଫୋନରେ ଏଇଠି ବସିକି ଗଜଗଜ ହୋଉଛି।
ସୁଦୁଚି କାହାକୁ ଗୋଟେ?
ହଁ ସାଉଣ୍ଡ ଶୁଭାଯାଉଚି କି ଏଇଟାରେ?
ନାଇଁ ଶୁଭୁନି ଆଉ ତମେ ସୁଦାସୁଦି କରୁନି ଆଉ।
ନାଇଁ ନାଇଁ ମୋ ସୋଦାସୋଦି କରିବି କି? ହେଇଦିନ ଗୋଟେ ରିଜେକ୍ଟ ମାରିଦେଇଚି ଏବେକ
ଆଉ ଗୋଟେ ମତେ କାଲି ହେଇ ଦିନ କଟିଗଲା ଯେ ରିଜେକ୍ଟ ହେଇଯାଥିଲା।
ଏହି ବିଷୟରେ କଥା ହୋଅନା।
ହଁ ପା ଏଇ ବିଷୟରେ କଥା ହବାନି ଭଲ ନୁହଁ। ହଁ ହୋଉ ଆଉ କାଲି ଦେଖିଆ ଯେମତି ହେଲେ କରିବା ନା ଆଉ।
କାଲି ସକାଳୁ ସକାଳୁ ନହଲେ ତୋର ମୋର ପଳେଇବା ମ।
ସକାଳୁ ଯିବାନି ମ ଏଇ ଦଶଟା ବେଳୁ ଦଶଟା ସାଢ଼େ ଦଶଟାରୁ ଗଲେ ଯାହା ହେଲେ ବି ଚିକେନ କଟାକଟି ହେଇଯାଇଥିବ। ତିନିଟା ଚାରିଟା ଖଣ୍ଡେ ହେଲେ ଅଧିକ ବି ମିଳିପାରିବା ଅଧିକ ହେଲା ମୁଁ ଯଦି ଶୁଣୁନ ଅଧିକ ଯଦି ହବ ବୋଲେ ଆମ ଘରେ ଆଣିକି ଗୋଟେ ପକେଇ ଦେଇେଇକି ପଳେଇବା।
ହଁ ଅଧିକରେ କିଛି କଥା ନାଇଁ ଯେ। ସେ ହରିଜନ ସାହିର ଲୋକ ଗୁରା ନେଇକି ପଳୋଉଛନ୍ତି।
ହଁପରା ତାଙ୍କ ମାନେ ନେଇକି ପଳୋଉଛନ୍ତି। ନାଇଁ ତ ତାଙ୍କାମାନ ତ ହେରା ତାଙ୍କମାନ ଫେବରାଇଟ ଆଉ।
ତାଙ୍କ କଣ ଆମରବି ଫେବରାଇଟ ଯେ କଣ ହବ ଏଟା ଛାଡେଇଲା ବେସିକି ଟିକେ ଅବାଗିଆ ଲାଗୁଛି ଆଉ।
ଛଡେଇଲା ବେଳକୁ ହବମ କାଲି ଛଡେଇବା ଘରେ ବସିକି ଘରେ କୁଡି ଛଡେଇବା କାଲି ହେଲେ।
ଆମ ଘରଠୀ।
ତମ ଘରେଠି ଯେ କୋଉଠି ଚୁଲିଠି।
ଚୁଲି ଆରେ ଚୁଲି ଠି ପାଣି ଗରମ କରିଦେକି ବାରିପଟୁ ନେଇକି ଯିବାଭାରି।
ବାରିପଟେ କେହି ଦେଖିବେନି ତ ନହେଲେ ଲାଜ ଲାଗିବ।
ଯିଏ ଦେଖିଲେ କଣ ହେଇଗଲା କି ଆମର ହେଇଟ୍ ନା ସମସ୍ତେ। ଆମର ହେଠି ସମସ୍ତେ ହେଇ ଏଁ ଚମଡ଼ା ଖାଇ ବୋଲି ସମସ୍ତଙ୍କ ଫେବରାଇଟ୍ ଚମଡ଼ା। ଡେଙ୍ଗୁଆଇ ଘର ବୁଟି ଆଇ ଘର ଆର ତାଙ୍କର ଚମଡ଼ା। ଆଉ ଆଙ୍କର କାର ଦେଇ କହିଲୁ ଆଶିଶ ହେଲେ ସଏ ହେନ୍ତି ଖାଉଛି।
ଓହୋ ଦଶ ମିନିଟ ହେଇଗଲା ମୁଁ କାଟିକି ଆଉଥରେ ଲଗୋଉଛି ଦଶ ମିନିଟ ହେଇଗଲା କାଟିକି ଲଗୋଉଛି ଆଉଥରେ।
ହଁ ତୁ ଲଗେଇଥିଲୁ ନା ଏଟା ମୁଁ ଲଗେଇଥିଲିିମ।
ଏଟା ତମେ ଲଗେଇଥିଲ ଏଇନା ମୁଁ ଲଗେଇବି।
ଓ ହୋ।
ନା ନା ଏଇଟା ମୁଁ ଲଗେଇଥିଲି ତମେ ହଁ ହଁ ତମେ ଲଗେଇଥିଲ।